କଣ କରୁଛ?
ଏଇଠି ବସଛି।
ହଁ ଆଉ ସନ୍ଧ୍ୟା ବେଳେ କଣ ଖାଇଥିଲ?
ହ୍ୟାଲୋ
ହଁ ସନ୍ଧ୍ୟାବେେଳେ କଣ ଖାଇଥିଲ?
ସନ୍ଧ୍ୟା ବେଳେ ପିଠା ଖିଆ ହେଇଥିଲା ଆଉ।
ଆଉ ଦେହ ଭଲ ଅଛି?
ହ୍ୟାଲୋ।
ହଁ କହ ଶୁଭୁଛି। କଣ କରୁଛୁ?
ହଁ ଏଇଠି ଛାତ ଉପରେ ପିଲା ପାଠ ପଢୁଛନ୍ତି ଏଇଠି ଅଛି ଆଉ।
ପଢଉଛୁ କି?
ହଁ ପଢେଇକି ଆସିଲାଣି, ଏଇ ଘରେ ଭାଇ ଭଉଣୀମାନେ ପଢୁଛନ୍ତି ଆଉ।
ଓହୋ ଆଉ ଗରମ କେମିତି ହଉଛି?
ହଁ ଗରମ ତ ପ୍ରବଳ ହଉଛି ଏବେ ଦି ଦିନ ହେଲାଣି ଟିକେ ବର୍ଷା ପାଗ କରୁଛୁ ଟିକେ ଭଲ ଲାଗୁଛି ଆଉ।
ହଁ ସବୁଆଡ ତ ସେ ଗରମ ଆଉ ବର୍ଷା ହେଲେ ଟିକେ ଭଲ ଲାଗିବ।
ହଁ ବର୍ଷା ତ ହଉନି ଏମିତି ଖାଲି ଉଠଉଛି ପୁଣି ଗୁଳୁଗୁଳି କରୁଛି ଆଉ।
ହଁ ହଁ ଅଦିନିଆ ବର୍ଷା ତ ସେଇଆ ଆଉ।
ହଁ। ଆଉ କଣ କୁହ।
ରୋଷେଇବାସ ସରିଲାଣି?
ହଁ ରୋଷେଇ ଚାଲିଛି ଆଉ।
ଆଉ କୋଉଠିକି ବୁଲାବୁଲି ପ୍ଲାନିଂ ନାହିଁ?
ନାଇଁ ଏବେ ଗରମରେ ଆଉ କୁଆଡେ ଯିବାର ନାହିଁ। ଏବେ ତ ରଥଯାତ୍ରା ଆସୁଛି ତମେ ଯିବ କି?
ନାଇଁ ରଥଯାତ୍ରା ତ ଯୋଉ ପ୍ରବଳ ଭିଡ ହୁଏ ତ ତାଠୁ ଭଲ ଘରେ ରହିକି ଦେଖିବା? ଲାଇଭ ହେ ହଁ ତା ରଥଯାତ୍ରା ଯିବାନି ଅଲଗା ବେଳେ କେବେ ଯିବା ଆଉ।
ହଁ ଅଲଗା ବେଳେ ବି ତ ସେମିତି ଭିଡ ହଉଛି ଯାଇ ହଉନି ଭଲସେ, ଠାକୁରଙ୍କୁ ଦେଖି ହଉନି।
ସବୁବେଳେ ତ ସେଠି ଭିଡ କହୁଛି କେବେ ନାହିଁ ବୋଲି କୁହା ହବନି। ତ ହେଲେ ବି ତ ଲୋକ ଯିବେ ଦେଖିବା ପାଇଁ।
ହଁ।
ଆଉ।
ଆଉ ମୁଁ ସେଇ ଭାବିଛି ରଥଯାତ୍ରାକୁ ତ ଯାଇ ହବନି ପ୍ରବଳ ଭିଡ଼ ସେଇ ବାହୁଡା ବେଳକୁ ଯଦି ହବ ଯିବି ଆଉ।
ହଁ ଟିକେ ଫାଙ୍କା ହେଇଥାଏ ନା ଯୋଉ ବାହୁଡା ପରେ ଆସି ଯୋଉ ରୁହନ୍ତି ବଡଦାଣ୍ଡରେ ରାତିରେ ଗଲେ ଟିକେ ସୁବିଧା ଦେଖିବା ପାଇଁ ଆଉ ଯେହେତୁ ଫାଙ୍କା ଟିକେ ହେଇଯାଇଥାଏ ଲୋକ
ଆଉ କଣ କୁହ। ତମେ ଆଉ କୁଆଡେ ବୁଲିବା ପାଇଁ ଯାଇନ?
ନାଇଁ କୁଡେ ବୁଲାବୁଲି ହେଇନି। ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
କଣ ସବ ରୋଷେଇ ଶିଖିଛ?
ହଁ ରୋଷେଇ ଶିଖିଛି ଯେମତି ଡାଲି ଭଜା ସନ୍ତୁଳା ତରକାରୀ ଏମିତି ଶିଖିଛି ଆଉ। ଆଉ ଆଜି ଖରା ବେଳେ କଁ ଖାଇଥିଲ?
ଖରାବେଳେ ତରକାରୀ ଭଜା ଆାଉ
ହଁ। ଆଉ ଏବେ କଣ କରୁଚ? ଘରେ ଅଛ ନା କି କଣ କାମ ଘରିକା କରୁଚ?
ନାଇଁ ଏବେ ଘରେ ଅଛି। କଣ କରିବି ଆଉ।
ଆଉ କଣ କୁହ? ହାଲୋ।
ହାଲୋ।
ହଁ ମୁଁ କହିଲି ଆଉ କଣ କୁହ?
ହଉ ରଜରେ କେମିତି କଣ ରଜ ପାଳନ ହେଲା?
ହଁ ରଜରେ ଟିକେ ଦେହ ଖରାପ ହେଇଯାଇଥିଲା ଆଉ ସେମିତି ଭଲସେ ସେଲିବ୍ରେସନ ହେଇପାରିଲାନି। ତାପରେ ରଜରେ ତ ଏବେ ବର୍ଷା ହେଇକି ପାଣି ପଶିଗଲା ଆଉ।
ହଁ ବର୍ଷା ନ ହେଇଥିଲେ ଯାହା ହେଇଥାନ୍ତା।
ହଁ।
ବର୍ଷା ତ ।
ଆଉ ରଜ ରଜରେ ପୋଡା ପିଠା ଖାଇଚ?
ହଁ। ସେଇଟା ଖିଆହବନି ଆଉ ରଜ ପାଳନ ହବ।
ହଁ ଆଉ କଣ କଣ କଲ ରଜରେ?
ଆଉ କଣ ହବ ନୂଆ ଡ୍ରେସ ପିନ୍ଧିବା କଥା, ପାନ ଖାଇବା କଥା, ଦୋଳି ଖେଳିବ ଆଉ କଣ ହଉଛି। ବର୍ଷା ତ ହେଇଗଲା ବୁଲାବୁଲି ନାହିଁ।
ହଁ। ବର୍ଷା ଟା ତ ଠିକ ଥିଲା ସେ ରଜ ବେଳୁକୁ ହବାକୁ ଆଉ।
ସବୁଆଡେ ଯେହେତୁ ହେଇ ଆସିଥିଲା ଆମ ଏପଟେ ହେଇନଥିଲା ତ ରଜରେ ହିଁ ହେଇଗଲା । ଆଉ ପଢାପଢି ଚାଲିଛି?
ହଁ ପଢାପଢି ସରିଲାଣି ଆଉ।
ଏବେ କଣ କରୁଚ ଘରେ?
ହାଲୋ।
ହାଲୋ।
ହଁ ମୁଁ କହିଲି ପଢାପଢି ସରିଲାଣି ଏଇ ପ୍ଲସ ଥ୍ରୀ କରିଲି ଆଉ କିଛି କରିନି ଆଉ।
କମ୍ପିଟେଟିଭ୍ ପାଇଁ ପ୍ରି
ହଁ ହେଇନି ଏମିତି ଛୁଆଙ୍କୁ ପଢାପଢ଼ି ଟିକେ କରୁଛି ଟିଉସନ ଘରିକା କରୁଛି ଆଉ ଟାଇମ ହଉନି ଟିକେ ଆଉ।
ହୁଁ ଛୁଆଙ୍କୁ ପଢେଇଲେ ତ ଭଲ ନଲେଜ ବଢିବ ନା ତ କିଛି ନାହିଁ ସେମ୍ ପାଠ ଯାହା ତାଙ୍କୁ ପଢେଇବା ବି ସେୟା। ଛୁଆଁଙ୍କୁ ପା ପାଠ ପଢେଇଲେ ହିଁ ତ ଭଲ ନଲେଜ ପଢିବ ଯାହା ପୂର୍ବ ଜ୍ଞାନ ସବୁ ଭୁଲି ଯାଇଥିବ ସେ ସବୁ ରିକଲ ହେଇଯିବ।
ହଁ।
ଆମର କଣ ଛୋଟ ବେଳ ପାଠ ସବୁ ମନେ ରହିଛି କି ଏବେ ଯାଏ ତ ପଢେଇଲେ ଟିକେ ହେଇଯାଏ ମନେ ରହିଯାଏ।
ହଁ।
ଆଉ କୋଉ ଜାଗା ସବୁ ବୁଲିବାକୁ ଯାଇଛ ଆଗୁରୁ?
ହଁ ଯାଇଛି ପୁରୀ, କୋଣାର୍କ, କାକଟପୁର ଆଉ ଗୋରେଖନାଥ, ଶାରଳା, କେନ୍ଦୁଝର ଏମିତି ଯାଇଛି ଆଉ।
କେନ୍ଦୁଝର ସେ କୋଉ ଜାଗାକୁ ଯାଇଥିଲ?
ହଁ କେନ୍ଦୁଝରରେ ଘଟଗା ତାରେଣୀ ଯାଇଥିଲୁ, ଗୁଣ୍ଡିଚା ଘାଇ ସାନ ଘାଗେରା, ଏମିତି ବୁଲିକି ଆସିଲୁ ଆଉ ଆଗକୁ ଯିବାକୁ ଟାଇମ ହେଲାନି ଆଉ।
ଗୋଟେ ଦିନରେ ବୁଲିକି ଆସିବା ତ ଏତିକ ବହୁତ ଜାଗା ତ ବୁଲି ଦେଇ ଆସିଛ।
ହଁ ବଡ ଘାଗେରା ଟିକେ ବହୁତ ବାଟ ଯାଇ ହେଲାନି। ହଁ
ଓ ଖାଲି ସାନ ଘାଗେରା ଯାଇଥିଲା?
ହଁ ସାନ ଘାଗେରା ରେ ଫିଷଟ କଲୁ ସେଇଠି ବୁଲାବୁଲି କଲୁ ଆସିଲୁ ଆଉ।
ସାଙ୍ଗ ମାନଙ୍କ ସହିତ
ହଁ କଲେଜରେ ପିକନିକ ହେଇଥିଲା ଯାଇଥିଲୁ ଆଉ।
ଓହୋ ଆଉ
ଆଉ
ଆଉ କଣ କୁହ?
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ।
ହଁ ଆଉ ରାତି ପାଇଁ ରୋଷେଇ ସରିଲାଣି?
ହଁ ରାତି ପାଇଁ ରୋଷେଇ ସାରିଲାଣି ଗରମ ତ ହଉଛି ପଖାଳ ଖାଇବା କଥା ଯାହା ଟିକେ ମଜା ମଜି ହେଇଗଲେ ଆଉ।
ହଁ ଗରମରେ ପଖାଳ ତ ବେଷ୍ଟ ଖାଦ୍ୟ ଆଉ
ଆମ ତ ବେଷ୍ଟ ପଖାଳ ଯଉ ଗରମ ହଉ ଗରମ କୁଆଡେ ଗୁଳୁଗୁଳି।
ଦେହ ଭଲ ନହିଁ କି?
ଆଉ କୁ କୁ କ୍ଲାସ ପିଲାଙ୍କୁ ସବୁ ପଢାଉଛି ଆଉ।
ହଁ ପଢଉଛି ଛୋଟ ପିଲା ବି ପଢୁଛନ୍ ଏମିତି ତାପରେ ପ୍ରଥମ ପଞ୍ଚମ ଷଷ୍ଠ ଏମିତି ଆଉ।
ହଁ ବେଶୀ ଛୋଟ ପିଲାଙ୍କୁ ବି ପଢ଼େଇଲେ ପଞ୍ଚମ ଷଷ୍ଠ ପିଲାଙ୍କୁ ବି ପଢ଼େଇଲେ ଭଲ। ସବୁ ସବଜେକ୍ଟ ପଢ଼ାଓ
ହଁ ସବୁ ସବଜେକ୍।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ହଁ ଘରେ ଜେଜେବାପା ଜେଜେମା ବାପା ମା ଦାଦା ଖୁଡି ଭାଇ ଭଉଣୀ ସମସ୍ତେ ଆଉ।
ଜଏଣ୍ଟ ଫ୍ୟାମିଲି ନା? ଭଲ ଆଉ ମଜା ମସ୍ତି ହଉଥିବ ଆଉ
ହଁ ଏଇ ପୂଜା ପର୍ବରେ ପିଇସି ମାନେ ବି ଆସ ଆଥିଲେ ଟିକେ ଭଲ ମଜାାମସ୍ତି ହୁଏ ଆଉ।
ହଁ ଜଏଣ୍ଟ ଫାଂମିଲ ଭଲ ସମୟ ବିତି କେତେବେଳେ ପଳେଇବ ଜଣେ ହିଁ ହବନି।
ହଁ
ଏକା ହେଲେ ଏକାକି ବସି ବସି ବସି ବସି ବିରକ୍ତି ହିଁ ଲାଗିବ।
ହଁ
ହଁ ତମ ଘରେ କଣ ସବୁ ପର୍ବପର୍ବାଣି ପାଳନ ହୁଏ? ଯାତ୍ରା ହୁଏ।
ଆମ ଗାଁରେ
ହ୍ୟାଲୋ
ହଁ ମୁଁ କହିଲି କଣ କହିଲ ଆମ ଗାଁ ରେ କଣ ପର୍ବ ପାଳନ ହୁଏ?
କଣ ହେଲା? ହଁ ହଁ ମୁଁ କହିଲି ତମ ଘରେ ଯାତ୍ରା ହୁଏ ବା
ହଁ ଯାତ୍ରା ହୁଏ। ହେଲ୍ଲୋ
ତମେ ଯାତ୍ରା ଦେଖିବାକୁ ଯାଅ?
ହ୍ୟାଲୋ
ହଁ ସୁଧୁ ନି କି?
ହଁ ଟିକେ ଟିକେ ନେଟୱାର୍କ ଇସ୍ୟୁ ରହୁଛି ଆଉ।
ଓହୋ ହଁ ହଉ ହଉ ମୁ ରଖୁଛିଁ ଆଁ। କ୍ଲିୟର ଶୁଭ ତୁନେ ହଁ
ହଁ